ଆଜ୍ଞା ନମସ୍କାର।
ନମସ୍କାର କେମିତି ଅଛନ୍ତି?
ଆଜ୍ଞା ଭଲଅଛି ଆପଣ ଭଲଅଛନ୍ତି?
ହଁ ମୁଁବି ଭଲ ଅଛି।
ଅ ଏଇ ଦି ଦିନ ତଳେ ମୁଁ ଭାବୁଥିଲି ପିଲାଦିନର ସ୍ମୃତି କଥା ଭାବୁଚି ନବେ ଦଶକର ପିଲାଦିନର କଥା।
ଆଜ୍ଞା।
ଗୋଟେ ଏମିତି ସୁନ୍ଦର ସମୟ ଥିଲା ମାନେ ଆଜିର ଆପଣ ଯଦି ଡିଜିଟାଲ ଦୁନିଆରେ ଦେଖିବେ ମାନେ ସେଇ ସମୟ ନବେ ଦଶକର ସମୟ ସେମିତି ସ୍ମୃତି ହେଇକି ରହିଥିବ। ଭାବନ୍ତୁ ଯେତେବେଳେ ସ୍ମାର୍ଟ ଫୋନ ଇଣ୍ଟରନେଟ। କିଛିନଥିଲା କିନ୍ତୁ ପ୍ରତିଟି ମୁହୂର୍ତ୍ତରେ ଭରି ରହିଥିଲା ପ୍ରକୃତର ଆନନ୍ଦକଣ? ସରଳତା ସାଙ୍ଗସାଥିଙ୍କ ନିଷ୍କପଟ ଭଲ ପାଇବା ଆଉ। ମାନେ ସ୍କୁଲ ଜୀବନ କଥା ହଉ, ଯେମିତିକି ପଣିକିଆ ମାଡ ମ ସ୍କୁଲ ବ୍ୟାଗ୍ ଆନି ସେ ସମୟରେ କାଲି ସୁନ୍ଦର କାଲି ବ୍ୟାଗ୍ ହେଇଯାଇଚି
ଆଉ ଆଉ ଗୋଟେ ଆଉ ଗୋଟେ ଜିନିଷ ଆପଣ ସେଇଟା ଜାଣିଚନ୍ତି କି ନାଇଁ? ମାନେ କଣ କହିଲେ ଏବେ ତ ସବୁ ହେଇଗଲା ଫୋନ୍ ହେଇଗଲା ଯେ ଆମେ କାହା ସହିତ ବି କିଛି ବାର୍ ତ୍ତାଳାପ କରିବାକୁ ହେଲେ ଡାଇରେକ୍ଟ ଫୋନ୍ ଲଗେଇଦିଅ କଥା ହେଇଯାଅ। ସେତେବେଳେ କିନ୍ତୁ ପୋଷ୍ଟ ପୋଷ୍ଟ ଅଫିସ୍ ଯାଇକି ମୁଁ ତ ଯାଇଚି, ପୋଷ୍ଟ ଅଫିସ୍ ଯାଇକି ଚିଠି ପକ୍-ପକାଇବାର ସେଇଠୁ ପୁଣି ମାନେ ଜଗିଥିବ ଯେ ସେ ଚିଠିର ପୁଣି ଉତ୍ତରଟା କେବେ ଆସିବ? ଆଉ ପୋଷ୍ଟମ୍ୟାନ୍ ଘର ବାଟ ଦେଇକି ଗଲେ ପୁରା ଯେ ଆସ୍ ଚିଠିର ଉତ୍ତର ଆସିଗଲା କି?
ଏ ତା ପରେ ଏୟା ନାଇଁ। ଆମର ଯୋଉ ସ୍କୁଲ ବ୍ୟାଗ୍ ଯୋଉ ଥିଲା, ମୁଁ ଯୋଉ କହୁଥିଲି ସ୍କୁଲ ବ୍ୟାଗ୍ ଏବେ ଆଜିକାଲି ବହୁତ ଗୁଡେ ବ୍ୟାଗ୍ ଆସିଲାଣି। ସେତେବେଳେ ଘରେ ମାଙ୍କର ବ୍ୟାଗ୍। ସେ ଅଖା ଚିରିକି କଣ କରିକି ସେ ବ୍ୟାଗଟାକୁ ଧରିକି ଟିଣ ଧରିକି
ଯାହା କହିଲେ ହଁ ଏବେ ଏବେ ଯେଉଁଟାରେ ସବୁ ପରିବା ଅଣା ହଉଚି ତାହିଁରେ ସବୁ ଆଗ ପିଲାମାନେ ସବୁ ଯା-ଆର ସେଇଟା ସେଇଟା ବି ଯାହାର ବ୍ୟାଗ୍ ଟିକେ ସୁନ୍ଦର ଦେଖାଯାଉଥିବ ମାନେ ଯାହାର ସେଇ ଯୋଉ ଜରି ବ୍ୟାଗରେ ଯାହାର ଟିକେ ହୁଏ ତା ହେଲେ ସିଏ ମାନେ ଟିକେ ଷ୍ଟାଣ୍ଡାର୍ଡ ଘରର ସେ ଟିକେ ଭଲ ବ୍ୟାଗ ଧରିକି ଆସ୍ଚି।
ମୋ ସେତେବେଳେ ଯଦି ବ୍ୟାଗ ଥିଲା ସେତେବେଳେ ବି ହ୍ୟାଣ୍ଡ ବ୍ୟାଗ୍ ଥିଲା କିନ୍ତୁ ନେବାକୁ ଭଲ ଲାଗୁନଥିଲା। କାରଣ ସାଙ୍ଗ ସାଥି ନେଇକି ଯାଉଥିବେ ସେ ବ୍ୟାଗ। ତ ଆଉ ତୁମେ ଗୋଟେ ବ୍ୟାଗ୍ ପଛରେ ଓହଲେଇ ଯାଉଥିବ ତମକୁ ଗୋଟେ ଖରାପ ଫିଲ୍ ହବ। ଦଶମ ଯାକେ କିନ୍ତୁ ଏଇ ବ୍ୟାଗ ନେଇକି ଯାଉଥିଲୁ।
ଆଉ ଆଉ ଗୋଟେ ଜାଣିଚନ୍ତି ନା ଯୋଉ ବହିପତ୍ର ମାନେ ମୋ ମୋ ଭାଇ ମୋ ବଡ଼ ଭାଇ ସେ ଯେତେବେଳେ ସ୍କୁଲ ଯାଉଥିଲା ମୋର ମନେ ଅଛି ମାନେ ମୁଁ ଆଉ ଛୋଟ ଥିଲି। ଯୋଉ ଛୋ ଟର ଟିଣ ବାକ୍ସ୍ ଆସେ ଜାଣିଚନ୍ତି ନା। ହଁ, ପୁରା ଛୋଟ ଛୋଟ ହେଇଥିବ। ତାହିଁରେ ଗୋଟେ ଛୋଟ ମାନେ ପୁରା କୁନୁ ତାଲା ଗୋଟେ ପଡେ। ତ, ସେ ମୁଁ ମୋର ମନେ ଅଛି, ମୁଁ ମାନେ ମୁଁ ପାଠ ପଢ଼ିନଥିଲି ସେତେବେଳେ, ମୁଁ ପୁରା ଛୋଟ ଥିଲି ଭାଇ ଯେତେବେଳେ ଫାଷ୍ଟ ଫାଷ୍ଟ ସ୍କୁଲ ଯାଉଥିଲା, ସିଏ ସେ ଛୋଟ ଟିଣ ବାକ୍ସ ଧରିକି ଯାଏ।
ଆଉ ଗୋଟେ କଥା ଦେଖିବେ ଟିଣ ବାକ୍ସ ହଉ କିମ୍ବା ମାନେ ଆମର ସ୍କୁଲ ବ୍ୟାଗ ହଉ କି ବହି ହଉ ମାନେ ଯୋଉ କଳା ଧଳା ଥିବ ପଛର ପଟରେ ମାନେ ଆମେ ମଲାଟ ଚଢେଇବା ହଉ ତା ସହିତ ନେମ୍ସ୍ ଲୁକ୍ ଲଗେଇବା ହଉ ସୁନ୍ଦର ନେମସ୍ ଲୁକ୍।
ହଁ ହଁ ହଁ।
ହୁଁ।
ଆଉ ସେତେବେଳର ଯାହାହେଲେ ମାନେ ଏବେ ଏବେ ଭାବ୍ ବିଲେ ଲାଗେ ମାନେ ଯେ ସେଇ ସମୟରେ ଏମିତି ଥିଲା। ଆଉ ସେତେବେଳେ ଏବେ ଯୋଉ ଭେରାଇଟି ଭେରାଇ ଇଟି ବ୍ୟାଗ୍ ଆସ୍ଚି ସେତେବେଳେ ତ ମାନେ ମୁଁ ଭାବୁଚି ବୋଧେ ମାର୍କେଟରେ ମିଳୁଥିଲା କି ନାଇଁ କେଜାଣି ମୁଁ ତ ଦେଖି
ତା ସହିତ ମାନେ ଦୁଇ ଟଙ୍କିଆ ଯୋଉ ଚେନ୍ ପାର୍କ କାଳିି ବୋତଲ କିଣି ସେଇଥିରେ କଲମରେ କାଳି ଭରିବା ହଉ।
ହଁ, ଆଉ ଆପ୍ ଆପଣ ଖାଇଛନ୍ତି ନା ସେ ଯୋଉ ପଚିଶି ପଇସାରେ ମିଳେ ଆଚାର। ମାନେ ମାଳ
ମୁଁ ଆମ ବେଳକୁ, ଆମ ବେଳକୁ ପଇସା ନେଇଥିଲା ହଁ ପା ପିଶ୍ ପଇସାରେ ମିଳୁଥିଲା ଚାରିଟା ଟଙ୍କା କେରେ ଚାରିଟା ମିଳୁଥିଲା।
ହଁ ହଁ ହଁ ସେଇ। ପଚିଶି ପଇସାରେ ଗୋଟେ ଆଚାରର ମାନେ ଏମିତି ମାଳ ଥାଏ ଗୋଟେ ଟଙ୍କାରେ ଚାରିଟା ଆଚାର। ମାନେ ଗୋଟାକର ଦାମ୍ ପଚିଶି ପଇସା ହେଇଥିବ, ତ ସେଇ ମାନେ ମୁଁ ଯେତେବେଳେ ଫାଷ୍ଟ ଫାଷ୍ଟ ସ୍କୁଲ୍ ଯାଇଥିଲି ମୋର ମନେ ଅଛି। ସେ ସ୍କୁଲ୍ ପାଖରେ ଜଣେ ଜଣେ ଆସନ୍ତି ଜଣେ ସ୍ତ୍ରୀ ଲୋକ ସିଏ ଏମିତି ମାନେ କଣ କହିଲେ ସେ ଯୋଉ ପସରା ପକ୍ ପକେଇକି ବସିଥାନ୍ତି, ବସିଥାନ୍ତି ସେଇଠି ଗୋଟେ ମାଳ ଥିବ। ଆଉ ଗୋଟେ ଟଙ୍କାରେ ଚାରିଟା ଦେବେ।
ଆଉ ଜହ୍ନ ତାରା ଆପଣ ଖାଇଛନ୍ତି, ଜହ୍ନ ତାରା ହାଜମଲା ଭଳିଆ ଚକଲେଟ ସେଇଥିରେ
ସିଏ ତ ମାନେ ସେ ସେଇଟା ଥିଲା ମାନେ କଣ କହିଲେ ମୋ ମୋର ତ ବହୁତ ଫେବରେଟ୍। ସେଇଟା ଥିଲା ସେ ସବୁ ମୁଁ ପୁଣି ସେଟା ବାଛି ବାଛି ଆଣିବି। କୋଉଟା ତାରା ହେଇଥିବ, କୋଉଟା ଜହ୍ନ ହେଇଥିବ କୋଉଟା ସେ ଯୋଉ ଅଁ କଣ କହିଲେ ଯୋଉ ଆମର ମାଟ୍ ଛ, ମାଛ ଭଳିଆ ସେପ୍ ହେଇଥିବ। ଏଇ ବଢ଼ିଆ ଲାଗେ ସେଗୁଡା। ଏବେ ଆଉ ଏବେ ତ ଆଉ ସେ ସବୁ ମିଳୁନି ଆଉ।
ଏବେ ତ କିଣ୍ଡର୍ ଯଏ ଏବେ ତ କିଣ୍ଡର୍ ଯଏ ଆସିଗଲା ଏବେ ପିଲାଙ୍କର କଣ ସେଗୁଡାକ ହବ।
ଆଉ ଏବେ ଏବେକା ଜେନେରେସନ୍ ର ଛୁଆମାନେ ମାନେ ସେମାନେ କେବେ ଆଉ ଦେଖ୍ ଦେଖି ବି ପାରିବେନି ଆଉ ମୋତେ ତ ଲାଗେ ଆମେ ଆମେ ସବୁ ଗୋଟେ ଏମିତି ଜେନେରେସନ୍ ରେ ଅଛୁ ଆମେ ସେଇ ଯୋଉ କଣ? କହିଲେ ସେଇ ପୁରୁଣା ଜିନିଷକୁ ଦେଖ୍ ଦେଖିଚୁ ମାନେ କୂଅରୁ ପାଣି ଘିଚିବା ଟା ଦେଖିଚୁ ନଳ ପାଇପିରୁ ପାଣି ମାରିବାଟା ଜାଣିଚୁ। ମଟର ସିଷ୍ଟମ୍ ହେଲା ସେଇଟା ବି ଜାଣିଚୁ। ମାନେ ଏଇ ଯୋଉ କଣ କହିଲେ ପରିବର୍ତ୍ତନ ଟାକୁ ଆମେ ଦେଖିଚୁ। କିନ୍ତୁ ଏବେକା ଜେନେରେସନ୍ ସେମାନେ ନହିଁ ସେମାନେ ସବୁ ଟେକ୍ନୋଲୋଜି ଜାଣିଲେ।
ହୁଁ ନିଶ୍ଚିତ ଆପଣ ହାପ୍ ପେଡାଲ୍ ସାଇକେଲ କରିଥିଲେ, ସାଇକେଲ ହାପ୍ ପେଡାଲ ମାରି ମାରି ଚଲେଇବା।
ଆ ନାହିଁ ଶତ କହି ଶତ କହିବାକୁ ଗଲେ ମୁଁ ମୋ ମୋ ଭାଇ ଚଲେଇଚି। ମୁଁ କିନ୍ତୁ ହାପ୍ ପେଡ଼ାଲରେ ଜାନିନି ମୁଁ ଯେତେବେଳେ ମାନ ଯେତେବେଳେ ମୁଁ ସାଇକେଲ୍ ଶିଖିଲି ମୁଁ ପୁରା ଡାଇରେକ୍ଟ ସାଇକେଲ୍ ରେ ହିଁ ବସିିଲି। ଆଉ ଆଉ ଗୋଟେ ଆଉ ଗୋଟେ ମଜା କଥା ଶୁଣନ୍ତୁ ମୁଁ ଯେତେବେଳେ ସାଇକେଲ୍ ଚଳେଇଲି। ମାନେ ମୁଁ ଜାଣିନି ଯେ ସାଇକେଲର ଏଇଟାକୁ ବ୍ରେକ୍ କୁହାଯାଏ ବୋଲି, ତ ମୁଁ ବାପା ମୋ ପାଇଁ ସାଇକେଲ ଆଣିଦେଇଥିଲେ। ମୁଁ ସେଇଦିନ ହିଁ ସାଇକେଲ ଚଲେଇକି ମୋ ସ୍କୁଲକୁୁ ଧରିକି ପଳେଇଛି ସାଇକେଲ୍। ମୋତେ ଜଣା ନାହିଁ ଯେ ଏଇଟା ବ୍ରେକ୍, ତ ମୋର ସ୍କୁଲଟା ଯୋଉ ବାଟେରେ ପଡ଼େ ସେ ମାନେ ଗୋ ଆମର ଯୋଉଟା ଗମେଣ୍ଟ୍ ହସ୍ପିଟାଲ୍ ସେ ହସ୍ପିଟାଲ୍ ବା ଟ ଦେଇକି ହିଁ ଗୋଟେ ରାସ୍ତା ଥିଲା, ଆମର ସ୍କୁଲ ଯିବା ପାଇଁ ତ ସେ ହସ୍ପିଟାଲ ଭିତରେ ଗୋଟେ ବଡ଼ ବର ଗଛଟା ଥାଏ। ଆଉ ମୁଁ ଯେହେତୁ ସାଇକେଲ ତ ଧରିକି ପଳେଇଛି ମୁଁ ଜାଣିନି ଯେ ଏଇଟା ବ୍ରେକ୍ ଆ କୁ ମାରିଲି ସାଇକେଲଟା ରହିବ। ସେ ରାସ୍ତାଟା ହେଉଛି ଗଡ଼ାଣି ମୁଁ ତ ଧରିକି ପଳେଇଲି ସେ ଗଢ଼ାଣିରେ ଗଡ଼ି ଗଡ଼ି ଗଡ଼ି ଯାଇକି ସେ ଗଛରେ ପୁରା ପିଟି ହୋଇଗଲା ମାନେ ଯେଉଁଦିନ ମୋର ସାଇ ସାଇକେଲ୍ ଅଣାହେଇଛି ସେଇ ଦିନ ହିଁ ମୁଁ ସେ ସାଇକେଲ କେରିୟଲ ଭାଙ୍ଗିଦେଇଛି। ସାଇକେଲ ପିଟି ହେଇକି, ମୋର ହାତ ପୁରା ହାତରୁ ଛାଲ ବାହାରି ଗୋଡ଼ରୁ ଛାଲ ବାହାରି ଆଉ ସେଠି ଯୋଉଁ ଇଏ କଣ ତ କୁଷ୍ଠରୋଗୀଙ୍କର ଯେଉଁଟା ୱାର୍ଡ଼ଟା ଥିଲା। ସେ ଗଛ ପାଖରେ ତ ସେଇଠିକାର ଡକ୍ଟର ଆସିଲେ, ମୋତେ ସେଇଠୁ ଧରିକି ଗଲେ। ନେଇକି ମୋତେ ମୋର ବ୍ୟାଣ୍ଡେଜ୍ କଲେ, ସବୁ କଲେ ମୋତେ କହିଲେ ଝିଅ ଆଉ ତୁମେ ସାଇକେଲ କଣ ନୂଆ ଶିଖୁଛ? ମୁଁ କହିଲି ନାଇଁ ମୁଁ ଆଜି ଫାଷ୍ଟ ଟାଇମ୍ ଶିଖୁଛି। କହିଲେ ପ୍ରଥମ ଥରେ ତମେ ନୂଆ ସାଇକେଲ ଧରିକି ଆସିଛ। ମୁଁ କହିଲି ହଁ ସ୍କୁଲ୍ ନେଇକି ଯାଉଛି ଆଉ ତ ଆମର ତ ସ୍କୁଲରେ ପ୍ରେୟାର୍ ଷ୍ଟାର୍ଟ ହେଇଯିବ ଦଶଟା ପନ୍ଦରରେ। ମୁଁ ମାନେ ସେଦିନ ପହଞ୍ଚିଲି ସାଢ଼େ ଦଶଟାରେ। ତ ଫାଷ୍ଟ ଟାଇମ୍ ଯେଉଁଟାକି ମୋର ସ୍କୁଲ୍ ଲେଟ୍ ହେଲା। ଆଉ ସ୍କୁଲରେ ମୁଁ ପନିସମେଣ୍ଟ ପାଇ ଏକ୍ ତୋ ବ୍ୟାଣ୍ଡେଡ ହେଇକ ଯାଇଛି ମୋତେ ସ୍କୁଲରେ ବି ଲକ୍ କରି ଦେଲେ।
ଆଉ ଗୋଟେ କଥା ଆପଣ ଆଉ ଗୋଟେ କଥା ଆପଣ ଅନୁଭୂତି କରିଥିବେ। ଟିଭି କାର୍ଯ୍ୟକ୍ରମ ଯୋଉ ହୁଏ ଆମର, ରବିବାର ଦିନ ଯଦି ସକାଳ ଆସିଗଲା ଆମେ ଶକ୍ତିମାନ୍ ହଉ ଜଙ୍ଗଲବୁକ୍ ହଉ କି ରାମ ଶ୍ରୀକୃଷ୍ଣ ହଉ
ଏଟା ତ କୁହନ୍ତୁନି, ମାନେ ଶକ୍ତି ମାନ ମୁଁ ତ ଟିଭି ଦେଖେନି ମୁଁ ଟିଭିରେ ଦିଟା ଜିନିଷ ଦେଖେ, ଗୋଟେ ଶକ୍ତିମାନ୍ ଆଉ ଗୋଟେ ସୋନପରି
ଛନପରି ମୁଁ ବି ଦେଖି ସୋନପରି ଆଉ ଶକ୍ତିମାନ୍।
ତ ସେ ଶକ୍ତିମାନ୍ ନା ସେ ଶକ୍ତିମାନ୍ ଯେମିତି ଘୁରୁଥିବ ନା ମୁଁ ବି କଣ କରେ, ଘରେ ଏମିତି ଘୁରୁଥିବି ଘୁରୁଥିବି ଘୁରୁଥିବି। ତ ମୋତେ ଲାଗେ ମୁଁ ବି ଯେତେବେଳେ ଏମିତି ଘୁରି ଘୁରି ଘୁରି ଶକ୍ତିମାନ୍ କେମିତି ଘୁରି ଘୁରି ଘୁରି ଘୁରି ସି ଉଡ଼ିଯାଏ। ତ ମୋତେ ଲାଗେ ମୁଁ ବି ଉଡ଼ିଯିବି। ତ ମୁଁ ଯେତେବେଳେ ଘୁରୁଥିବି ଘୁରୁଥିବି, ସେତେବେଳେ ଘରେ କୁହନ୍ତି ତୁ କଣ ମାନେ ସିଏ ଉଡ଼ି ଉଡ଼ି କୁଆଡେ ପଢୁଛି ତୁ ବି ଉଡ଼ି ଉଡ଼ି କୁଆଡେ ପଳେଇବୁ ନା କଣ।
ଆଉ ରବିବାର ସନ୍ଧ୍ୟାରେ ଯୋଉ ଓଡିଆ ସିନେମା ଦେଖାଏ। ତରଙ୍ଗ ଆଉ ଇଏରେ ସବୁ ଦେଖାଏ, ସେତେବେଳେ
ହଁ ହଁ ସେ ହଁ ଏବେ ଏବେ ଏବେ ତ ଏବେ ତ ସବୁ ଓଡ଼ିଆର। କେତେ ଚ୍ୟାନେଲ୍ ଆସିଲାଣି। ଆଉ ମୁଁତ ଛୋଟ ଥିଲାବେଳେ, ଓଡ଼ିଆରେ ଗୋଟେ ଡିଡିୱାନ୍ ଆସୁଥିଲା।
ଡିଡିୱାନ ଇଟିଭି,
ହଁ ଇଟିଭି ଇଟିଭି ଇଟିଭି ଓ ଡିଡିୱାନ୍। ସେ ଡିଡି ୱାନରେ ସବୁ ଆସେ, ଏ ଯେଉଁ ଓଡ଼ିଆ ସିନେମା ଗୁଡ଼ାକ ଆସେ। ମାନେ ତାକୁ ପୁରା ଚାତକ ଭଳିଆ ଅନେଇକି, ଯେ ସିଏ ସେ ସିନେମା ରବାର ହେଲେ ସିନେମା ଦେବ ସେ ସମୟରେ, ଖାନା ପିନା ସେତିକି ଭିତରେ ପୁରା ସବୁ ସାରିକିନା ବସିଥିବ। ଘରଟେ ଯାକ ସମସ୍ତେ ବସିି, ସିନେମା ଦେଖିବା ପାଇଁ। ମାନେ ଏବେ ଏବେ ଲାଗୁଛି ଯବେ ଆଉ ସେ ଜିନିଷ ନାହିଁ। ମାନେ ସେଟା, କୁଆଡ଼େ ଯେମିତି ହଜିଗଲାଣି ସେ ସବୁ,
ଆଉ ଗ୍ରୀଷ୍ମଛୁଟିରେ ଆପଣ ଦେଖିଥିବେ, ଗ୍ରୀଷ୍ମ ଛୁଟିରେ ମାମୁଁ ଘର ଗାଁକୁ ଯିବା। ଗଛରୁ ଆମ୍ବ ତୋଳିବା ପଣସ ତୋଳିବା ପିଜୁଳି ତୋଳିବା,
ଜାଣିଛନ୍ତି ନା, ଗଲେ ଖରା ଛୁଟି ହେଲେ ଖରା ଛୁଟି ହେଲା ମାନେ, ଏଠୁ ଘରୁ ହିଁ ଭାବିଥିବୁ ଯେ, ମାମୁ ଘର ଗାଁକୁ ଗଲେ ଏଥର କାଚକଉଡି ଖେଳା ହବ। ମାନେ ଆମେ ଏତେ କାଚକଉଡ଼ି ଖେଳୁ ସେ ଯୋଉ କଉଡିରେ ଖେଳିବୁ। ନହେଲେ ତେନ୍ତୁଳି ମଞ୍ଜି, ଆପଣ ଖେଳିଛନ୍ତି ନା କାଚ କଉଡି?
ନା ତ ଜମା ଖେଲିନି।
ଖେଳିଛନ୍ତି?
ଦେଖିଚି ଆଜ୍ଞା ମୁଁ ଖେଳିନି ବେଶି।
ହଁ ନାଇଁ ଆମେ ଖେଳିଛୁ ଆମେ ବହୁତ ଖେଳିଛୁ ମାନେ କା ଯୋଉ ମାଆର ମାଆର ହେଲା ମୋ ଆଈର ମାନେ ତାଙ୍କର କାଚ ଗୁଡ଼ାକ ଛୋଟ ଛୋଟ ପିସ୍ କରାହେଇଥିବ ଆଉ କଉଡ଼ି ମାନେ ସେଠି ଯୋଉ କାଚକୁ ଘରେ ରଖାହେବ ସେ କଉଡ଼ିକୁ ପକାହେବ ଯଦି କଉଡ଼ି ବି ନଥିବ ତାହେଲେ ଯଉ ତେନ୍ତୁଳି ମଞ୍ଜି ନାହିଁ ତେନ୍ତୁଳି ମଞ୍ଜି ଘୋରିକ କିନା ତାକୁ ତାର ଦୁଇ ପାର୍ଶ୍ଵକୁ ପୁରା ଚିକଣ କରାହେବ ମାନେ ଏଇଭଳିଆ ସବୁ। ଏବେ ସେଗୁଡ଼ାକ ଆଉ କିଛି ନାହିଁ ଏବେ ମୋତେ ଲାଗୁଛି ଖେଳ ଲିଷ୍ଟରେ ହିଁ ସେଗୁଡ଼ାକ ନାହିଁ।
ଆଜ୍ଞା।
ଆଉ ବହୁତ ବଢ଼ିଆ ମାନେ ସେ ଛୋଟବେଳର କଥା ଭାବିଲେ ବହୁତ ଜିନିଷ ମନେ ପଡ଼େ। ଆଉ ଯଉ ରଜ ସମୟ ହେଲେ ଆମ୍ବ ତୋଟା ଆମ୍ବ ତୋଟାରେ ଦୋଳି ବନ୍ଧା ହେଇଥିବ।
ବାଉଁଶ ଦୋଳି ବିଭିନ୍ନ ଦୋଳି ସେଇ ଯୋଉ ମଜା ମହକ ଆଜିର ସ ଅପରାହ୍ନ ରେ ପହଞ୍ଚେ ଦେଇଛି ସେ ସମୟ ସ୍ୱର୍ଣ୍ଣ ସ୍ୱର୍ଣୀମ ମୁହୂର୍ତ୍ତ ହେଇକି ଜୀବନରେ ପରିଲିକ୍ଷିତ ସେତେବେଳେ ହବ। କେତେବେଳେ ଭାବିବ ସେଇଟା ଠିକ୍। ତି ହେଇ ରହିବ କିନ୍ତୁ ଆମେ ତାକୁ ଚାହିଁବା ଯଦି ବି ଏବେ ଆଉ ଫେରି ପାରିବା ହିଁ ନାହିଁ। ସେ ମୁହୂର୍ତ୍ତ ସବୁବେଳେ ମୁଁ ସେ ମୁହୂର୍ତ୍ତର କୌଣସି ପ୍ରକାର ରିପ୍ଲେସମେଣ୍ଟ ହେଇପାରିବନି ଆଜ୍ଞା।
ହଁ ହଁ ଠିକ୍ କଥା କହିଲେ।
ଆଜି ଆଜି ଆଜି ସବୁ ଜିନି ସ ଆମ ପାଖରେ ଆବଶ୍ୟକତା ସହିତ ରହିଛି କିନ୍ତୁ ସେଇ ସମୟ ସେଇ ମୁହୂର୍ତ୍ତ ସଦା ଚିର ସବୁଜ ହେଇକି ରହିବ ବହୁତ ବହୁତ ଧନ୍ୟବାଦ ମୋର ମତେ ବି ମୋ ଆଖିରେ ଲୁହ ଆସିଗଲା। ପିଲା ଦିନ କଥା ଭାବିକି ପିଲା ।
ଏ ବହୁତ ଜିନିଷ ମନେ ପଡ଼ିଗଲା। ହୁଁ ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗି ଗିଲା ମାନେ ମୋର ବି ବହୁତ ପୁରୁଣା ଜିନିଷ ଗୁଡ଼ାକ ମନେ ପଡ଼ିଗଲା।
ବହୁତ ଧନ୍ୟବାଦ ଆଜ୍ଞା।
ହଁ ହଁ ନିଶ୍ଚିତ ଧନ୍ୟବାଦ।